ହାଲୋ ହୁଁ। କଣ କରୁଛ।
କିଛି ନାହିଁ।
ଭଲ ଅଛ କଣ।
ଆବେ ମାରୁ ତ। ହାଲୋ, କଣ କରୁଛ? କିଛି ନାହିଁ। ତମେ।
ନାଇଁ ମୁଁ କଣ କରିବି ଘରେ ବସିଛି ଆଉ
ଓହୋ ଖାଇଲୁଣିି?
ଏ ଖାଇନି। ଚାଉମିନି ଟିକିଏ ବନା ଖାଇଛି। କଣ କଣ?
ଓହୋ।
ମୁତରେ
ହୁଁ ହଁ।
ହୁଁ ଆଉ ତମର କଣ କଣ କରୁଛନ୍ତି ସେଇ
ହଁ ଆମର ବି ଭାତ ଡାଲି ଜା
ହୁଁ ହୁଁ କିଏ ତମେ କରୁଛ ନା ଘର ଲୋକ କରୁଛନ୍ତି।
ମୁ ଘରଲୁକ
ମନ କରୁନ
ନା ପରା
ହୁଁ ହୁଁ।
ନାଁ।
ସାଧୁ ଖେଣି
ହଁ।
ଓ ହୋ। ହଁ ମୁଁ ବି ଗାଧେଇଲିଣି କଣ କରୁଛୁ?
ଓହୋ।
ଆଉ ଏବେ ବର୍ଷା ହେଲା କି ନାଇଁ ଆଉ ଏଇଟି
ହଁ ସକାଳେ ଥିଲା।
ହଁ। ଜେ
ହଁ ଟିକେବ ଟା
ଆମ ପଟେ କିଏ ଜାଣି ହେଇଛି କି ନାହିଁ ମୁଁ ତ ଜଣିନି ମୁଁ ଲେଟିରି ଉଠିଲି ଆଜି ଦେଖିନାହିଁ ହେଇଛି ବେଧେ ଟିକିଏ ଟିକିଏ ଲାଗୁଛି ସେମିତେ ତ
ଓହୋ।
କାଲି ତ ବହୁତୁ ଜେସେ ହେଲା ଆଉ କଣ ଆଉ କଣ ମେଘୁଆ ମେଘୁଆ କରୁଛି।
ହଁ ହଁ ଆଜିତ ଖରା ହଇନି।
ମେଘ ପାଗ କରିଛି ତାହେଲେ ନାହିଁ। ମେଘୁଆ ପାଗ କରିଛି ତାହେଲେ ନାହିଁ କି କହିଲୁ?
ହଁ ହଁ
ହୁଁ। ହୁଁ ଯ ବଢିଆ ଲାଗିବ ଆଉ ଗରମ ହବ ନାହିଁ ଏତେ ଆଉ । ନାଇଁ କିି?
ହଁ
ଗରମ
ହୁଁ ଖରା ହଉଛି ନା ବହୁତ
ଉଁ ହୁଁ ଆଉ ତମେ ଶୀତଳଷଷ୍ଠୀ ଦେଖି ଯାଇଥିଲ? ଆଁ
ନାଁ ମୁଁ ଦେଖିଯାଇନି। ତମେ?
ହଁ ମୁଁ ଯାଇଥିଲି ତ। ମୁଁ ଯାଇଥିଲି।
ଓହୋ ଘର ଲୋକ ସହିତ?
ଉଁ ହୁଁ। ତମେ ଟିକେ ଯାଇଥାନ୍ତ କହିଲେ ହେ ହେନ୍ତା କହିଲି।
ହଁ।
ଗଲାନି ଆଉ।
କିଏ କିଏ ଯାଇଥିଲା।
ଆମ ଘର ଲୋକ ସମସ୍ତେ ଯାଇଥିଲେ ଆଉ କଣ? ଶୀତଳ ଷଷ୍ଠୀ ଦିନ କଣ ହୁଏ ଜାଣିଛ କି ନାଇଁ କି?
ଓ ହୋ
ଉଁ।
ନାଁ ନା ପରା
ସେଦିନ ପରା ଶିବ ପାର୍ବତୀଙ୍କର କଣ ବାହାଘରକୁ? ଉଁ
ହଉ ସେମ ସେମ ମୁଁ ଜାଣିନି। ମୁଁ ଜାଣେନି
କଣ? ଶିବପୁର ବା ନେଇକି ଯାଉଛି ଆଉ ପାର୍ବତୀଙ୍କୁ ବାହାହବା ପାଇଁ ଆଉ ପୁରା ସେଇଟା ସମସ୍ତେ କଣ ବାହାଘର ନର୍ମାଲ ବାହାଘର ଯେମିତି ହୁଏ ସେଇଟା ବି ସେମତି ହୁଏ ଆଉ କଣ। ଯେମିତି ପୁଅ ଝିଅ ବାହା ହୁହନ୍ତି ସେମିତି ତ ଆଉ। ପୁଅ ଝିଅ ବାହାଘର ଯେମିତି ସେମିତି ତ ତାଙ୍କର। କରାହୋଉଚି ଆଉ ଆ କଣ ଭୋଜି ଭାତ। ତ ଡାଲି ହେଇଥାଉଛି ତ ତାଙ୍କର ପୁରା କଣ ସଜେଇ ହେଇକି ପୁରା ବାରାତୀ ନେଇକି ଆସ ତାପରେ ତ ବାହାଘର ହୁଏ ତାପରେ ସମସ୍ତେ ତାଙ୍କ ବାହାଘର ଭୋଜି ଖାଆନ୍ତି ତାପରେ ଆନ୍ତି ଆଉ। ଗଲନି ଦେଖି ଯିବା କଥା କି ନାଇଁ?
ହଁ ପରା ମୁଁ ଜାଣିନଥିଲି ନା। ତ କେମିତି ଯାଇଥାନ୍ତି? ହଁ।
ନେକ୍ସଟ ବର୍ଷ ଦେଖିବାକୁ ଯିବ ହଁ।
ହଁ।
ହଁ ନହେଲେ ମିସ୍ କରିଦବ ବାହାଘରଟା।
ହଁ।
ପୁରା ପୁରା ବହୁତ ସୁନ୍ଦର ଦେଖାଯାଏ। କିନ୍ତୁ ଅଲଗା ପ୍ରକାର ଟିକେ ତ ଯାଇନି ଆଉ କଣ ଆଉ କହିବି?
ହଁ ପରା, ମୁଁ ମିସ୍ କରିଦେଲି ଆଉ।
ଆଉ ରଥ ଦେଖି ଯିବ କି ନାହି ରଥଯାତ୍ରା?
ହଁ ହଁ ମୁଁ ଦେ ଯିବି।
ଆଉଲ୍ ତମ ପଟେ ଗୋଟେ ରଥ କରାହଉଛି ନା ତିନିଟା କରାହଉଛି?
ଆମପଟେ ତିନିଟା, ତମପଟେ?
ହୁଁ। ହ୍ୟାଲୋ। ତମପଟେ ଗୋଟେ ରଥ କରାହଉଛି ନା ତିନିଟା କରାହଉଛି କହିଲି?
ଆମ ପଟେ ତିନିଟା ଉପରେ, ଆଉ ତମ ପଟେ?
ଆମ ପଟେ ଗୋଟେ ହିଁ କରିଦଉଛନ୍ତି। ଏତେ ଜାଗା ନାହିଁ ଯେ ତିନିଟା ରଥ ଟାଣିବ ପୁରା। ସେଥିପାଇଁ ଗୋଟେ ହିଁ କରିଦଉ
ଆମ ପଟେ ତିନିଟା ଆଉ।
ବଢିଆ ଆଉ ପୁରା ପୁରୀ ଭଳିଆ ଫିଲ୍ ହଉ
ହଉ ହଉ। ହଁ।
ହୁଁ। ଆଉ ପୁରୀ କେବେ ଯାଇଛ କି ନାଇଁ ରଥଯାତ୍ରା ଦେଖିବାକୁ? ରଥଯାତ୍ରା ସେଠି ହିଁ ଦେଖୁଛ ନ୍-ହଁ। ସାଉଣ୍ଡ ଦେ।
ହାଲୋ।
ହଁ।
ହଁ।
ପୁରୀ ରେ କେବେ ଦେଖିଛ କି ନାଇଁ ରଥଯାତ୍ରା କହୁଥିଲି। ଆଁ
ନା ପରା ତମେ? ମୁଁ ଦେଖି ଯାଇଛିି ତମେ ଯେ
ଆମେ ଦେଖିନୁ ଆମେ ଏଇଠି ହ ଦେଖୁଛୁ। ପୂଜା। ସେତେବେଳେ ତଣଛନ୍ତି ଆଉ କଣ ଦେଖି? ଇଚ୍ଛା ବି ହଉନହିଁ ଆଉ ହଁ। ଗଲେ ପୁରୀ ଅଲଗା ଟାଇମ ରେ ଗଲେ ଭଲ ଏମତି ଖରା ଦିନ ଆ ବର୍ଷା ଦିନରେ ଆଉ ଏମିତି ରଥ ବେଳେ ଗଲେ ଭଲ ଲାଗୁନି ବେଶ। ଗହଳିର ପୁରା ଇଚ୍ଛା ହୋଇନାହିଁ।
ହଁ ପରା।
ହୁଁ।
ବର୍ଷା ଅଛି ନା
ହଁ। ଆଉ ତମ ପଟେ ରଥ କେମିତି କେମିତି କହୁଛନ୍ତି?
ହଁ ଭଲ ତ
ଭଲ ଯେ କେମିତି? ହଲୋ।
ହଁ।
ସେ କେମିତି କଣ କରୁଛନ୍ତି ଟିକେ ମତେ କୁହ ମୁଁ ଟିକେ ଶୁଣିବି? ହେଲୋ ହୁଁ ହୁଁ।
ଏମତି ନା ନର୍ମାଲ କରିଦଉଛି ସେ ଆଉ।
ନର୍ମଲ ମାନେ?
ସେ ଦେଖିିବନି।
ହୁଁ ତମେ ତ ଡାକୁନ ଆଉ ଆସିଲେ ଦେଖ ବୋଲି କଣ କହୁଛ?
ହଁ ଏଇଥର ଆସ ଏଇଥର ଭଲସେ ଦେଖିବ।
ଓ ଦେଖେଇ ନବ ତ?
ହଁ ତମେ ଆସୁ ନ।
ହଉ ଆଉ ଆସି ଆଉ ଏଇଥର।
ହୁଁ।
ହୁଁ। ଆଉ ରଜ କେମିତି କଣ କଲ?
ହଁ ଭଲ ଭଜି ହେଲା ପିଠା ପଣା ସବୁ ହେଲା। ତମ ପଟେ?
ଆମ ପଟେ କିଛି ନହିଁ ମୁଁ ତ ଏଇଠି ରହିଯାଇଛି ଆଉ କଣ ନା ଦୋଳି ପାରିଲି ନା କିଛି କରିପାରିଲି ଖାଲି ସେ ପିଠା ହେ ଖାଇଥିଲୁ କରିକି ଆଉ। ଓହୋ ତମର ତ ବଢିଆ ତମେ ଭୋଜି କଲ କହୁଛ ପିଠା କଲ କହୁଛ ଦଳିଚେଲିଲ କହୁଛ କି କି ପିଠା କଲ?
ହଁ ସେଇ କଣ ଆୁଷ ହେଇଥିଲା ଆଉ? ମଣ୍ଡାପିଠ ହେଇଥିଲା ଆଉ। ଆ ମୁଁ ଆଉ ଆଉ ଗୋଟେ ନା ଜାଣିନ।
ଆଉ ଭୋଜିରେ କଣ କଣ କରଥିଲ?
ଚିକେନ ହେଇଥିଲା ଡାଲି ହେଇଥିଲା ପାମ୍ପଡ ହେଇଥିଲା। ଆଉ ସାଲେଡ ହେଇଥିଲା ଆଉ ଛତୁ ହେଇଥିଲା।
ଗୋଡେ ଶାଢୀ ପିନ୍ଧିଥିବ ତ ତମେ ନାଇଟ୍।
ହଁ।
ବଢିଆ ତାହେଲେ ଆଉ ପୁରା ରଜ ପୁରା ର ବଳିଆ ଲାଗିଥିବ ପୁରା । ପୁରା ଫୁଲ୍ ମସ୍ତି କଲୁ । ବି କନ୍
ହଁ ପରା
ଗାଁରେ ସମସ୍ତେ ମିଶିକୁ ହ୍ୱାଇଁ କି
ହଁ ଲୀ ଦିଦି ମାନେ ବି ସେ ପଟେ ଥିଲେ । ହଁ ଦିଦି ମାନେ ବି ସେ ପଟେ ଯାଇଥିଲେ ଆ
ଉନ୍
ହଁ।
ହଁ ମୁଁ ରଖୁଛି । ଟା ଟା
ଟା ଟା